ହ୍ୟାଲୋ
ହଁ ଶୁଭା ଯାଉଛି ମୋ କଥା?
ହଁ ଶୁଭା ଯାଉଛି।
ହଁ କିସ କରୁଛନ୍ତି କି ଦିଦି?
ଏଇଠି ବୁଲୁଥିଲି।
ଆଉ ଖିଆ ପିଆ ସରିଲାଣି?
ହଁ ଖାଇସାରିଲିଣି। ଆପଣ?
କଣ ଖାଇଲୁ? ନା ମୁଁ ଖାଇ ନାଇଁ ଖାଇବି ଭାତ ଖାଇବି ଆଉ। ଆପଣ କଣ ଖାଇଲେ ରୁଟି?
ହଁ ନାଇଁ ଭାତ ଖାଇଲି ପଖାଳ
ଯାହା ହଉ ଗରମ ଦିନରେ ସଜ ପଖାଳ ଟା ହିଁ ବେଷ୍ଟ।
ହଁ।
ନିଦଟା ପୁରା ବଢିଆ ଆସିଵ କିନ୍ତୁ ପଖାଳଟା ଖାଇସାରିଲା ପରେ।
ଆଉ ଆଜ୍ଞା।
ଖାଇନାହାନ୍ତି?
ନାଇଁ ଖାଇ ନାହିଁ ଆମେ ଲେଟ୍ ରେ ଟିକେ ଖାଏ ନା। ସେିଥି ଲାଗି ଦଶ ଟା ଏଗାର ଟାରେ ଖାଉ। ମୋତେ ଭୋକ ଲାଗେନି ରାତି କୁ ପୁଣି ସେଇଲଥିଲାାଗି ବାରଟା ଖଣ୍ଡେ ବେଳକୁ ଭୋକ ଲାଗିବ।
ଆଉ ଟିଭିି ଦେଖୁଛନ୍ତି?
ନାଇଁ ଟିଭି ଫୋନ ଯେବେଠୁଁ ଆଇଲାଣି ଟିଭି କୁ ଆଉ ସବୁ ସିରିଏଲ ସବୁ ଫୋନ ଆଉ ଘରେ ସବୁ କିଏ କିଏ ଅଛନ୍ତି ଦିଦି?
ଘରେ ଶାଶୁ ଶଶୁର ଯା ଦିଅର ଆଉ ମୁଁ। ମୋ ପୁଅ ହଜବେଣ୍ଡ ଅଛନ୍ତି।
ଆଉ ରଜରେ ସପିଙ୍ଗ କରିସାରିଲେଣି?
ରଜ ସପିଙ୍ଗ ହେଇନି। ହବ କାଲି ପଦିନ ଆଡକୁ ହବ ରଜ ଶପିଙ୍ଗ।
ହୁଁ କରିବ ତ ଟାଇମ ଅଛି ଆହୁରି ଆଉ।
ହଁ କରିସାରିଲେଣି ଆପଣ?
ନାଇଁ ମୁଁ ଭାବୁଛି ଅନଲାଇନ ଗୋଟେ କିସ ଆଣିବା ଆଉ ଆଉ ଅଫଲାଇନ ଆଉ ପଇସା ନାହିଁ ଅଫଲାଇନ ରେ
ହୁଁ ଅନଲାଇନ ସଟକଟ ଆଉ
ଆଉ ଗରମ ସେପଟେ କେମିତି ଅଛି?
ଗରମ ବହୁତ ହଉଛି ବର୍ଷା ହଉନି ବର୍ଷା ସିଆଡେ ହଉଛି।
ନା ଇଆଡେ ବର୍ଷା ହେଇଥିଲା ଦି ଦିନ ତଳେ। ଆଉ ଏବେ ବର୍ଷା ନାହିଁ ଆଜି ଉଠେଇଥିଲା ବାକି ହେଲାନି।
ଆମର ଏଡେ ଉଠେଇଥିଲା ଟିକେ ଟିକେ ଝିପି ଝିପି ପକେଇଲା ବନ୍ଦ ହେଇଗଲା ତାପରେ ଗୁଳୁ ଗୁଳି ଲାଗୁଛି।
ବର୍ଷା ହଉନି ରଜପାଗ ଆସିଲାଣି ବର୍ଷା ପୁରା ଢାଳିଦବା କଥା
ହଁ।
ବର୍ଷାର ଦେଖା ଦର୍ଶନ ନାଁଇ।
ରଜ ତମର ସେପଟେ କେମିତି ସେଲିବ୍ରେଟ କରନ୍ତି?
ଆମର ସେମିତି ନର୍ମାଲ ଦୋଳି ଫୋଳି ଲଗାନ୍ତି ନା ତ ଯେମିତି ଆଉ ମାନେ ଏତେ ବି ଇଏ ହୁଏନି ମ ସେମତି ଅଛି ସବୁ ଗୋଟେ ଗୋଟେ ଗାଁରେ ମାଇକ ଫାଇକ ବଜାନ୍ତି କି ଖେଳନ୍ତି। କବାଡି ଭାରିକା ସେମିତି ନାହିଁ ମାନେ ଏମତି ନର୍ମାଲ ଆଉ
ଦୋଳି ଫୋଳି ଲାଗେ ଗଛରେ?
ହଁ ଦୋଳି ଲାଗେ।
ହୁଁ। ଏବେ ତ ଆଉ ମୋବାଇଲ ଯୁଗ ହେଲା ଆଉ ଏତେ ଦୋଳିିବି ଆଉ କିଏ ଖେଳୁନାହାନ୍ତି।
ସବୁ ତ ଆଉ ଗ ଛ ମାନେ ନ୍ୟାଚୁରାଲ ଦୋଳିି କେହି ଖେଳୁନାହାନ୍ତି ସବୁ ମେଳାକୁ ଗଲେ ପଇସା ଦେଲେ ଦୋଳି ଖେଳିଲେ। ଆଉ ଆପଣଙ୍କର ସିଆଡେ କେମିତି ରଜ ସେଲିବ୍ରେଟ କରନ୍ତି?
ନାଇଁ ସେମିତି ଏମିତି ହ ହୁଳ ଲାଗେ ଆଉ ହେଇଗଲାଣି ଆଉ କେହି ବେଶୀ ଖେଳୁନାହାନ୍ତି।
ହଁ ଝିଅ ଫିଅ ଥିଲେ କିଛି ଗୋଟେ ଲାଗିବ ଝିଅ
ହଁ।
ଆପଣଙ୍କର ଦିଦି କେତେ ବର୍ଷ ମ୍ୟାରେଜ ହେଲାଣି?
ହଁ ଦଶ ବର୍ଷ ହୋଇଗଲାଣି।
ହୁଁ। ଆପଣଙ୍କର କଥା ଆଉ
ହୁଁ ପୁଅ ନଅବର୍ଷର।
ହୁଁ କଣ କରନ୍ତି।
ପୋଡ଼ ପିଠା, ଚକୁଳି, କାକରା, ଆରିସା।
ଏବେ ତ ପ୍ରାୟ ସବୁ ଓଷା ପୂଜା ପର୍ବରେ ଆଉ କେହି ପୋଡ଼ କରୁନାହାନ୍ତି। ସବୁ ଇଟିଲ ଛାଞ୍ଚ ରେ ବସେଇ ଦଉଛନ୍ତି ମଝିରେ ଟିକେ ପୁର ଦେଇଦେଇକି ମାନେ ଇଟିଲ ର ସବୁ ଭେରାଇଟି ପ୍ରକାର ସବୁ ପୁର ଦିଆ ପିଠା କରିଦଉଛନ୍ତି। ଆଗରୁ ପୁରା ପିଠା ହବ ଚୁଲିରେ ପୁରା ଏବେ ପୁରା ଚେଞ୍।
ସେତେବେଳେ ସବୁ ଯୁଗ ଅଲଗା ହେଇଗଲାଣି ଏବେ
ହଁ। ଏବେ ଟିକେ ଅଲଗା ନା ଆମର ସବୁ ଘରେ ବି ଟିକେ ଲେଟ ରେ ଖାଆନ୍ତି ସାଢେ ଦଶଟା ଏଗାରଟା ବେଳେ। ବେଳରୁ ଅଭ୍ୟାସ ନା। ମୁଁ ସନ୍ଧ୍ୟାବେଳେ ସାତଟା ସାଢେ ସାତଟା ବେଳେ ଖାଇଦିଏ ପୁଣି ରାତିରେ ସାଢେ ଏଗାରଟା ଦଶଟା ବେଳେ ଖାଇକି ସୁଏ।
ହୁଁ ହୁଁ ପଢୁଛନ୍ତି? ପଢା ସରିଲାନି ନା ପଢୁଛ?
ନା ଗ୍ରାଜୁଏସନ କମ୍ପ୍ଲିଟ ସରିଲାଣି ଏବେ କମ୍ପିଟେଟିଭ ପାଇଁ ପଢୁଛି। ଗମେଟ ଚାକିରୀ ତ କୋଉଠି ବାଜୁନି କୋଉଠି ଗୋଟେ ଦେଖିକି ଯଦି ଭଲ ଜାଗାରେ ହେଇଯାନ୍ତା ଭଲ ହୁଅନ୍ତା।
ହୁଁ।
ନ ହେଲେ କିଷ ଏଇଭଳିଆ ଯଦି ଗଭର୍ଣ୍ଣମେଣ୍ଟ ଚାକିରୀ ନହେଲେ ବାପା ମା କଣ ଅପେକ୍ଷା କରିବେ ବାହାଘର କରିଦେବେ ବାସ।
ବାହାଘର ହେଲେ ଗଲା।
ତାପରେ ସେଇଠି ଯାଇକି ଗମେଣ୍ଟ ଚାକିରୀ କରିବୁ।
ହଁ ହଉଛି ସେମିତି ବି। ବାହାଘର ପରେ ବି ଗମେଣ୍ଟ ଚାକିରି କରିପାରିବ ତମେ ଚେଷ୍ଟା କଲେ।
ସେଇଭଳିଆ ଶାଶୁ ଶଶୁର ସେଇଭଳିଆ ହଜବେଣ୍ଡ ତ ଏଇଭଳିଆ ହେଇଥିବା ଦରକାର।
ହୁଁ।
ଦେଖିବା ଭଗବାନଙ୍କ ଇଚ୍ଛା ଯାହା ହବା କଥା ହବ। ଆଜି କାଲି ତ ଗମେଟ ଜବ ମିଳିବା କେତେ କଷ୍ଟ।
ହଁ ରୋଷେଇବାସ ଶିଖିଛ?
ହଁ ରୋଷେଇବାସ ସବୁ ଶିଖିଛି ଘର କାମ ସବୁ ଶିଖିଛି। ଆଉ କିଛି ବାଦ ନାହିଁ ଘର କାମ।
ସବୁ ଶିଖି ଯାଇଛ।
ହଁ।
କଣ କରିବାକୁ ଭଲ ଲାଗେ ଫ୍ରି ଟାଇମ ରେ?
ମତେ ଫ୍ରି ଟାଇମରେ ନୂଆ ନୂଆ ଖାଇବା ସବୁ ବନେଇ ଖାଇଦେ ଭଲ ଲାଗେ।
ହୁଁ।
ଭଲ ଭଲ ଆଇଟମ ବନେଇକି ମାନେ ମୁଁ ଟିକେ ବେଶୀ ଖାଏ ଟିକେ।
ଖାଇବାକୁ ଭଲ ପାଅ?
ହଁ ମାନେ ମେଞ୍ଚେ ମେଞ୍ଚେ ଖାଏନି ବାକି ଅଳ୍ପ ଖାଇମି କିନ୍ତୁ ସବୁ ଭେରାଇଟି ପ୍ରକାର ଜିନିଷ ଟେଷ୍ଟ କରିତେ ଇଛାଥାଏ। ଆଜି ଏତା ଖାଇମି କାଲି ସେତା ଖାଇମି ମୋର ଖାଇବାରେ କିଛି ବାରଣ ନଥାଏ ସବୁ କରିବା ସେଥିରୁ କଲରା କତିରୁ ଆରମ୍ଭ କରି ସବୁ ପନିପରିବା।
ହୁଁ ଭଲ।
ଆଉ
ହଁ ଛୁଆ ସବୁ ଖେଳି ଖାଳିକି ସୋଇଲା ବେଳକୁ ଏଗାରଟା ସାଢେ ଏଗାରଟା ହେଇଯାଉଛି ସବୁଦିନି।
ହୁଁ।
ଏବେ ତ ଘରକୁ କୁଣିଆ ଆସିଛନ୍ତି ନଣନ୍ଦ ମାନେ ତାଙ୍କ ସହିତ ଖେଳି ଖେଳି ମଜାମସ୍ତି କଲା ବେଳକୁ ଶୋଇଲା ବେଳକୁ ଏଗାର ବାରଟା। ସବୁବେଳେ ସେନ୍ତି ହେଇଯାଉଛି।
ଛଅ ବାଜିଲେ ଉଠିବେ ଆଉ।
ହଁ ପୁଣି ଛ ବାଜିଲେ ପୁଣି ଯା ଘର କାମ ସବୁ କର
ଭଲ ଭାବେ ନଣନ୍ଦ ଆସିଛନ୍ତି ଟାଇମ ପାସ୍ ହେଇଯାଉଥିବ ଟିକେ
ହଁ ନଣନ୍ଦ ଭଣଜା ଭାଣିଜି ସବୁ ଆସିଛନ୍ତି।
ଖରା ଦିନ ଛୁଟି ଆସିଛନ୍ତି ଫୁଟ ବାରି ରଜ କଟିକି ଯିବେ ବୋଧେ ଆଉ।
ହୁଁ ହୁଁ ଘରେ କିଏ କିଏ ଅଛନ୍ତି?
ଜେଜେମା ଆଉ
ଛୋଟ ପରିବାର।
ହଁ ମତେ ବି ତମେ ମାନେ ମନ କେବେ ଦୁଃଖ ହୁଏନି। ଇଏ ଗପୁଥିବ ସେ ଗପ ଥିବ ଜଣା ପଡେନି। କେତେବେଳେ ସମୟ ପଳାଏ।
ହୁଁ।
ଆଉ ଏକୁଟିଆରେ ବସିଥିବୁ। ବିରକ୍ତ୍ତି ଲାଗୁଥୁବ କେହି ଗୋଟେ କଥା ହେଇତ ନଥିବେ ଜଏଣ୍ଟ ଫ୍ୟାମିଲୀ ଟିକେ ଭଲ ଲାଗେ ନା?
ମୋବାଇଲ ର ଭରଶା।
ଲାଇନ୍ ପଳେଇବ କେତେବେଳେ ଜାଣିପାରିବ। ହଁ ଏକୁଟିଆରେ ଖାଲି ମୋବାଇଲ ପରୁଥା। ଆଉ କା ସବୁ ରାତିରେ ସାରି ଦେଇକି ଶୋଇ ପରୁଚ ନା ସକାଳୁ ଉଠେଇକି କରୁଚ?
ନାଇଁ କାମ ରାତିରେ ସବୁ ସାରିକି ଶୋଉଚୁ।
ହୁଁ।
ଆ ଥାଏ। ବାସ ଫାସ ଖାଇକି ସବୁ ମଜାମୁଜି କରି ପୋଛାପୋଛା କରିଦେଇ ବୁଲଚେ।
ହୁଁ। ଭଲ ନା। ସକାଳକୁ ପୁଣି ଟେନସନ ଥିବ ଗୋଟେ।
ହଁ। ଆମିଷ ଖାଇବାକୁ ଭଲ ଲାଗେ ନା ଭଲ ଲାଗେନି?
ନାଇଁ ନାଇଁ ମୁଁ ଭେଜିଟେରିଆନ୍।
ହୁଁ ପୁରା ଭେଜଜିଟେରିୟନ।
ହଁ ମୁଁ ପୁରା ଭେଜିଟେରିଆନ୍।
ହେଁ ଭଲ। ଆଗରୁ ଖାଉନଥିଲେ ନା ଏବେ ଛାଡ଼ିଦେଲେ ନା କଣ?
ନା ନା ଆଗରୁ ଖାଏ। ଆଗରୁ ଖାଏ। ଏଇ ତିନି ବର୍ଷ ହବ ଛାଡି ଦେଇେଚି। ମାନେ ଛାଡି ଦେଇେଚି ମାନେ ଏବେ ଛାଡି ଦେଇଚି ସେ ନନଭେଜ ସ୍ମେଲରେ ବି ମତେ କେମିତି କେମିତି ଗୋଟେ ଫିଲ୍ ହଉଚି।
ହୁଁ ହୁଁ।
ମୁଁ ବହୁତ ଖାଏ ନନ୍ ଭେଜ୍ ମୁଁ। କଣ ଏମତି ମୋର ମନ ଭିତରେ ଗୋଟେ ପଳେଇ ଆସିଲା ଆଉ ଇଚ୍ଛା ହେଲାନି।
ହୁଁ।
ତା ସ୍ମେଲରେ ବାନ୍ତି ହେଇଯାଉଚି ଆ କଣ ତାକୁ ଖାଇବୁ ଛାଡି ଦେଇଚି।
ହଁ ଭଲ କଲେ।
ହେ ଭଗବାନଙ୍କ ଇଚ୍ଛା ହବ ଯଦି ଇଚ୍ଛା ହେଲା ମନ ଭିତରୁ କେବେ
ହୁଁ।
ଦେଖ ସେତେବେଳେ ଦେଖିବା। ବାକି ଏବେ ତ ଇଚ୍ଛା ହଉନି।
ହୁଁ ଛାଡିଦେଲି ଆଉ ଆଚ୍ଛା ହବନି ବି।
ହଉ ଦିଦି ଯାଅ କାମ କରିକି ଛୁଆ କରିକି ଶୋଇବ ମୁଁ ରଖୁଚି।
ହୁଁ, ହଁ ହଁ।
ହଉ ଦି